ହାଲୋ। ହାଲୋ। ତମ ମାନେ ମାନେ ପୁଅର କିଏ ସବୁ କାମ କଲେ!
ଉଁ
ହାଲୋ ହଁ ଓ ର ଘରେ ରହିଥିଲେ ଜଣେ ନାଁ! ହଁ ହଁ କୁହ ଘରେ କିଏ ରହି
ଖରେ ମୋ ମା ଆସିଥିଲେମ୍!
ଖାଇବୁ ହଁ ହଁ ହଁ ହଁ ହଁ କୁହ କୁହ ହଁ କହୁନ କୁହ କୁହ।
ମୁଁ କହିଲି ମୋର ମା ଥିଲେ ଯେ ମା ଆସିଥିଲେ। ଆ ଶୁବିଲା।
ହଁ ହଁ।
ହଁ ମୋର ଜେଜେମା ଜଣେ ହଁ ତାପରେ ମ ନଣନ୍ଦ ଆସିଥିଲେ। ଆଉ ସେମାନେ ଆସିଥିଲେ ସେମାନେ ଘରକୁ ଆସିଲେ ତାପରେ ମୁଁ ଯେମ ସମ୍ ମେଡିକାଲ ରୁ ଆସିଥିଲି ନହେଲେ ମୋ ଜେଜେମା ରହିଲେ ମୋ ନଣନ୍ଦ ପଳେଇଲେ ତାପରେ ସିଏ ବୁଢ଼ୀ ମଣିଷ ମ ଜେଜେମା ସିଏ ଖାଲି ଛୁଆକୁ ଟିକେ ସେକାସୁକି କରିଥାନ୍ତା ତାପରେ ଆଉ ସିଏ ତାର ରହିକି ସେକାସୁକି କଲା ଆଉ ତାପରେ ମୋ ହଜବେଣ୍ଡ ସିଏ ତାଙ୍କ ଜବ୍ ଛାଡିଲେ ମୋ ପାଇଁ। ଆଉ ନହେଲେ କିଏ କରିକି ଖାଇବାକୁ ଦବ ଆଉ ସେଟାକୁ ଛାଡିକି। ନା ନା ସେମାନେ ମାନେ ମୋର ବାହାଘର କରିସାରିଲା ପରେ ଆଉ ଆସିଲେନି ମୋ ଘରକୁ।
ବାପା ବି ଆସିଲେନି।
ନା ନା। କିଏ ଆସିଲେନି ମାନେ ମୁଁ ଫାଷ୍ଟ ଥରକ ମିସ୍କ୍ରେଜ୍ ହେଇକି ମେଡ଼ିକାଲ ରେ ପଡ଼ିଲି। ଦି ଦିନ ପଡିଲି ମିସ୍କ୍ରରେ ଚାରି ମାସରେ ହେଇକି ଛୁଆଟା ନଷ୍ଟ ହେଇଗଲା। ତାର ବହୁତ ପେନ୍ ସେତେଵ ହଁ ସେତେବେଳେ ବି ବହୁତ କଣ୍ଡିସନ ସିରିୟସ ଥିଲା କାହିନା ଆଗରୁ ବି ଦେହ ଟା ଖରାପ ରହୁଥିଲା। ହେଇଥିରେ ରହିଲା। ତଥା ସେମାନେ ଆସିଲେନି ଫୋନ କଲୁ ବି ଡକେଇଲି ଆସିଲେନି।
ଓ।
ଆସ୍ ଆ ନା ସେମାନେ ଆସିଲେନି ତ ମୁଁ କହିଲି ଦେଖ ଯାହା ହେଲେ ବି ଶାଶୁଘର ଲୋ କ କହିବେ କି ନା ବାପ ମା ଆସୁ
ହଁ ହଁ କହି
କହିବେ ନା ସେଇ ଡରରେ ମୁଁ ଡକେଇଲି ତା ସେ ଆସିଲେନି ତାପରେ ମୋ ଶାଶୁ ମା ବି ଏ ତ ଭଲ ସମସ୍ତକୁ ଭଲ କିଛି କହିନା।
ହଁ ଭଲ ଭଲ ଯା ଏବେ ତେ ହଜବେଣ୍ଡ କୁ ଛାଡିଦେଲେ କହିବାକୁ ଗଲେ ଆଉ କେହି ନାହାନ୍ତି।
ନାଇଁ କେ ବି ନାହାନ୍ତି। ତାପରେ ସିଏ ଯେତେବେଳେ ଆସିଲେ ଆଉ ନା ଦେଖ ଯେତେବେଳେ ଗୋଟେ ସିରିଏସ୍ ପେସେଣ୍ଟ ପଡିଚି ତ ଆମେ ତାକୁ ଦେଖିବାନି
ହୁଁ।
ପଛରେ ସାତ ଆଠ ଦିନ ପରେ ଆସିଲେ ବହୁତ ଫଳମୂଳ ନେଇ କିଏ ଦେଖୀବ ମେଡିକାଲକୁୁ ସମସ୍ତେ ଯା ହଁ। ସେମାନେ ମତେ ଯୋଉ ନେଇ ନୁଆକି ଆସିଥିଲେ ତାପରେ ଏଠିକି ଆସିଥିଲେ ତାପରେ ଲାଗିଚି ମୁଁ ଘରେ ପଡଚି ତାପରେ ମୋ ମାମା ଯିଏ ଆସିଥିଲେ ସେ ଟିକେ ମୋ ପାଖରେ ବସିଲେନି। କିହି ପଚାରି ଦେବ ଦେହଟା କଣ ହଉଛି ଏମିତି କଣ ହେଲା ତାପରେ ସେ କିଛି କହିଲେନି।
ହଁ ହଁ।
ତାପରେ ମୋ ଶାଶୁ ମାଙ୍କୁ କହୁଛନ୍ ତି ଆଉ ତମେ ଚାଲ ଆମ ଘରେ ବୁଲିକି ରହିକି ଆସିବ। ତାପରେ ମୋ ଶାଶୁ ମା ମତେ କହିଲେ ମାନେ ମୋ ନାଁ ଧରିକି କହିଲେ ଆଉ ତୋ ମାମା ଏମିତି କଥାବାର୍ତ୍ତା କରୁଛନ୍ତି ଦେଖୁଛନ୍ତି ଝିଅର କେମିତି ଅବସ୍ଥା ଆଉ ସିଏ ମ ମତେ ଡାକୁଛନ୍ତି ଆସ ରହିକି ଆସିବା ତା ପରେ ଏଟା ଗୋଟେ ମତେ କହିଲେ ମତେ ତ ଗୋଟ ଖରାପ ଲାଗିବ। ତାପରେ ମୁଁ ହେଟା ବାହାରେଇ ଦେଲି ତାପରେ ସେ କହିଲେ ସିଏକଣ କହୁଛନ୍ତି ତାକୁ ଉଠେଇକି କାମ କରାଅ ଇଏ ସିଏ କରାଅ ଜାଣିଥିବେ ସାବତମା ମାନେ ସେମାନେ କଣ କହିବେ।
ହଁ ବା।
କଣ କହିବି?
ହଁ କଣ ଆଉ କହିବ।
ଯେହେତୁ ତୁମର ନୂଆ ନୂଆ ମ୍ୟାରେଜ୍ ହେଇଚି ସଜ ସାବିତ୍ରୀ ଫାଷ୍ଟ ଭାର ତ ଆସିବ ନି ତାପରେ ନ ଆସିଲେ ଚଳିବ ଫାଷ୍ଟ ଯେତୁ ଆ ସେମା ମାନେ ଫା ଫାଷ୍ଟ କିଛି କହିଲେ କି ଆସିଲେ ବି ଫୋନ କଲେ ନି ତାପରେ ମୁଁ ତାପରେ ମୁଁ ନିଜେ ଆଡୁ ମ ରଜ ଦିନ ମୋ ଶାଶୁଘର ଲୋକଙ୍କୁ କହିକି ମୁଁ ନିଜେ ଯାଇଥିଲି। ମୁଁ କହିଲି ମୁଁ ଟିକେ ଯିବି ଆମ ଘରକୁ ସେ ନ ଆସନ୍ତୁ ପଛେ ମୁଁ ଯାଇ ଥିଲି ତାପରେ ସେମାନେ ମୋ ସାଙ୍ଗରେ ବସିକି କଥା ହେଲେ ନି କଥା ମୋ ମୁହଁ କୁ ଚାହିଁଲେନି କିଛି ନାହିଁ। ଦେ ତା ପରେ ତା ନା ବାବା ବି ନାଇଁ। କେହି ବି କଥା ହେଲେନି ତାପରେ ମୁଁ ଆସିଲି ହରି ତାପରେ ଆଉ କଲ୍ ଫଲ୍ କଲେନି କିଛି ବି କଲେନି ଧୀରେ ଧୀରେ ବନ୍ଦ ହେଇଗଲା ଆଉ ତାପରେ ଆସିନାହାନ୍ତି ଜମା ତାପରେ ଆସନ୍ତିନି କି ସେ କେବେଆଉ
ପୁଅ ହେଲା ବି ଫୋନ୍ କଲେନି ପୁଅ ହେଲା
ନା ପୁଅ ହେଲା ନାଇଁ।
ହ
ହଁ।
ବାପା ତ ହେଲେନି ଆଉ ମା କିନ୍ତୁ ମୁଁ ତାକୁ ସବୁବେଳେ ନିଜ ମା ଠୁ ବି ଅଧିକ ଭଲ ପାଇଛି। କେବେ ବି ତାଙ୍କୁ କିଛି କହିନି
ତମେ ତାଙ୍କ ପାଖରେ ରହୁଥିଲ ନା ନା କୋଉଠି ଥିଲ?
ମୁଁ ମାନେ ମଁ ମୋ ମାଉସୀ ଘରୁ ବାହାହେଇକି ଆସିଥିଲି। ମାନେ ମୁଁ ଘରେ ରହୁଥିଲି, କିନ୍ତୁ ସେ ଏତେ ଟର୍ଚର କରନ୍ତି ସେ ବାବା ସବୁବେଳେ ଡିପ୍ରେସନ୍ ରେ ରହନ୍ତି। ସେତେବି ମୁଁ ଘରେ ବି ଅଧିକଂଶ ଟାଇମ ରହେନି କେତେବେଳେ ମାମୁଁ ଘରେ ରୁହେ ତ ଅଧା ଅଧା ସମୟ ମୋର ହଷ୍ଟେଲେ ଗଲା। ତାପରେ ମାଉସୀ ଘରେ। ଏମିତି ରହେ ତାପରେ ହଁ ମୁଁ ଯଦି ନିଜ ଇଚ୍ଛାରେ ମ୍ୟାରେଜ କରିକି ପଳେଇ ଆସିଥାନ୍ତି ହଁ ସେଟା ତମେ ଆସିଲନି ଗୋଟେ
ସେଇଆ ଠିକ୍ କଥା ହଁ।
ଥିଲା ବାହାରେ ଗୋଟ ବର୍ଷ ରଇଲା। ସତର ବର୍ଷରେ ମତେ ବାହାଘର କରି ମାନେ ମୁଁ ଜାଣିନି ମତେ ମନ୍ଦିରରେ ଆଣିକି ବାହାଘର କରେଇଲେ ଲୁଚେଇକି ସେଇଟା ତମେ କଲ ନା ମୁଁ ଜାଣିନି ମୁଁ ମନିନି ମାନେ ବିଶ୍ୱାସ କରିବେନି ମୁଁ ଡ୍ରେସ ପିନ୍ଧିକି ଆସିଥିଲି ମନ୍ଦିର।
ଏ ମା। ସିଏ ହିଁ ଏତେ ବୁଝିଥିଲେ ନା କଣ?
ହଁ ସେ ତାଙ୍କ ବୁଝି କି ହୁଁ ମାନେ ମୁ
ହଜବେଣ୍ଡ ଭଲ ନା ହଜବେଣ୍ଡ ତ ଭଲ ବହୁତ ଜଣା ପଡୁଛନ୍ତି।
ହଁ ହଜବେଣ୍ଡ ବହୁତ ଭଲ।
ହଁ ସେୟା ଜଣାପଡୁଛନ୍ତି। ଆଜି କାଲି କେନ୍ଦେ ଆଣିକି ପାଠ ପାଠ ପଢେଇବେ କହୁନ? ଏତେ ଏମିତି ମେନ ହେଲେ ବାପାଙ୍କୁ ଭୁଲ ଦବା ଆମେ।
ହଁ ଆଉ କାହାର ଏଠି ଭୁଲହି ନାଇଁ ମାଙ୍କ ହଁ। ସେ ସମସ୍ତେ ସାବତ ମା ଏନ୍ତି ହୁଅନ୍ତି। ବହୁତ ବିଶ୍ବାସ କରିବେନି ମୁଁ ଦେଖିଛି ସାବତମା ଏମିତିଆ ସାବତମା ସେ ନିଜ ଛୁଆଟା ଅଧିକ ବଳିକି କରିବେ କିନ୍ତୁ ଏ ଏ ଭଳିଆ ଜଣେ ଜଣେ ସାବତ ମା ଅଛନ୍ତି କଣ କରିବା?
ହଁ ସେୟା। ସେ ବାହାଘର ଆଣିକି କରିଦେଲେ ତମେ ବି କିଛି କହିଲନି କେମିତି ବାହା ହେଇଗ ଭଲ ଯାହା ହଉ ଭାଗ୍ୟ ଭଲ ଭଲ ହଜବେଣ୍ଡ ପାଇଲ ବି।
କଣ କହିଲେ ମୁଁ ଦିଥର ତିନିଥର ମନା କଲି ଯେତେବେଳେ ପ୍ରସ୍ତାବ ପଡିଥିଲା ସେ କହିଲେ ହଁ ହଁ ନାଇଁ ସେଦିନ ନୁହେଁ। ଆଗରୁ ବି ଏତେବେଳେ କହୁଥିଲେ କି ହଁ ବାହାଘର କରିଦବ ଇଏ କହିଲି ନାଇଁ ଦେଖ ମୁଁ ପାଠ ପଢିବି ମତେ ବାହାଘର କରେନି ତାପରେ ସେମତି ମୁଁ ମନା କଲି ଘରେ ତାପରେ ବାପା ବି ଆଉ କିଛି ମାନେ ମତେ କହିଲେନି। କହିଲେ ହଁ ବାହାଘର ଭାଙ୍ଗିଗଲା ସେଠି କରିବୁନ ଆମେ ଛୋଟ ଛୁଆଟା ତ ଏମିତି କହିଲେ ତ ବିଶ୍ୱାସ ବାପା ମାଆଙ୍କଠୁ ଯଦି ଅବିଶ୍ୱାସ କରିକି ଧୋକା ଦେବେ ତ ଆଉ କାହା ଉପରେ ବିଶ୍ୱାସ?
ହଁ ବାହାଘର ଦିନ ତୁ ହଁ ହଁ।
ବାହାଘର ଦିନ ମୁଁ ଜାଣିଲି ମାନେ ମୁଁ ମାଉସୀ ଘରେ ଥିଲି ସେ ମାଉସୀ ମତେ ମୋ ମାଉସି ଧରିକି ଆସିଥିଲେ।
ମାଉସୀ ଜାଣି ଥିଲେ।
ହଁ ମାଉସୀ ଜାଣିଥିଲେ।
ହୁଁ ହୁଁ।
ଯେ ମତେ କହିନାହାନ୍ତି ତାପରେ ମୁଁ ଯେତେବେଳେ ଡ୍ରେସ ପିନ୍ଧିକି ଆସିଲି। ମନ୍ଦିରରେ ଦେଖିଲି ତାପରେ ହଁ ସେଠି କହିଲେ କି ମତେ ବାହାଘର ହଉଛି ସେତ ସେମାନେ ତି ତାପରେ ସେଠି ମନା କଲି ମୁଁ ଏଦି ମୁଁ ତ ରାଗିଥିଲି ଜିନିଷ ପତ୍ର ଫିଙ୍ଗା ଫୋପଡା କଲି ହେଲେ ଆଉ କଣ ସେମାନଙ୍କ ଆଗରେ ତ ମୋ ବାପା ତ କହିଲେ ମୁଁ ତ କଥା ଦେଇ ସାରିଛି। ଆଉ ତାପରେ ମୋ ବାପା ମତେ ଗୋଟେ କଥା କହିଲା ଯେ ମୁଁ କହିଁଲି ଛିି ଏଇଭଳିଆ ବାପା ପାଖରେ ରହିବାଅପେକ୍ଷା ପଳେଇବା ଆଉ ବାପା କହିଲା କହିଲା ତୁ ପାଠ ପଢିକି କଣ କରିବୁ ତୁ ତ ମାଇକିନା ଝିଅଟା ତୁ ଯାଇକି ଚୁଲି ମୁଣ୍ଡରେ ରୋଷେଇ କରିବୁ ତାପରେ ତୁ ମୋର ମୋ ବାବା ମତେ କହିଲା କହିଲେ ତୁ ଗୋଟେ ଗ୍ରହ ମୋ ପାଇଁ ଅଛୁ ତୁ ଗଲେ ଭାରି ମୋ ବୋଝ କମିଯିବ। ତାପରେ ଯଦି ସେତେବେଳେ ସେଇ ବାପଟା ଏଇଭଳିଆ କଥା କହିବ ତମ କହ ଭଲ ମୁଁ ମ ହଛି କିନ୍ତୁ ଏଭଳିଆ ଲୋକଙ୍କ ପାଖରୁ ପଳାଏ।
ଭଲ ହେଇଛି ପଳେଇ ଆସିଛୁ।
ହଁ ମୁଁ ସେଇଟାକୁ କହିଲି କି ଭଗବାନ ଯାହା ଲେଖିଥିବେ ଯଦି ଭଲ ଘର ପାଇଲି ପାଇଲି ଖରାପ ପାଇଲି ପାଇଲି କିନ୍ତୁ ଆଙ୍କ ପାଖରୁ ପଳେଇବାଟା ଭଲ।
ସେଇଆ ତମ ଭାଗ୍ୟ ବହୁତ ଭଲ ଅଛି ଭଲ ଡିସିସନ ନେଲ ତ ଭଲ ସ୍ୱାମୀ ପାଇଲ ତମେ?
ମାନେ ସେଇଟା କହୁଛି ବାପା ଏତେ ଖରାପ ଭିତରେ ଗୋଟେ ଜିନିଷ ଭଲ କରିଛନ୍ତି। ଭଲ ହଜବେଣ୍ଡ ଟା ଦେଖିକି ଦେଇଛନ୍ତି ପୁଅଟା ବହୁତ ଭଲ। ହଁ ମାନେ ସବୁବେଳେ ଗୋଟେ ଇଛା ଥିଲା ମୁଁ ସେଇଥିପାଇଁ ବାହା ପାଇଁ ମନା କରିଥିଲ କି ମୋର, ମାନେ ଅଲଗା ଝିଅ ଆଜିିକାଲି ଯେମିତି କେତେ ଲଫଡା କରିଛନ୍ତି, ମୋର କୌଣସି ଲଫଡା ନାଇଁ ମୁଁ କାହିଁ ଜାଣିଛି। ବାପାମାଙ୍କ ଇଯତ୍ ତଳେ ପ ମୁଁ ସେଇ ହିସାବରେ ଚାଲଥିଲି। ତାପରେ ମୁଁ ଖାଲି ଇଚ୍ଛା ଥିଲା ପାଠ ପଢ଼ିକି କିଛି ଗୋଟେ ଚାକିରି କରିକି ସେଇମାନଙ୍କୁ ପୋଷିବାକୁ ସେମାନେ ବହୁ କଷ୍ଟ
ହଁ।
ଭିତରୁ କୋଉଠି କହନ୍ତି ବାପା ମାଙ୍କୁ ଭଗବାନ, ଆଉ କୋଉଠି କୋଉଠି ବା
ହଁ ଏତେ ଏତେ ତମେ ଏତେ ତମ ସହି କଲା ଆହୁରି ତମେ ପଚ
ଉଚର ମାନେ ସହିକି।
ହଁ ତମ ସହିତ ଏତେ କଲେ ତଥାପି ତମେ ଆଉରି ଡାକୁଥିଲ ତମ ଘରକୁ ମାନିବାକୁ ପଡିବ। ଆଉ କେହି କଥା ହେଇ ନଥାନ୍ତି। ହୁଁ ତମେ ବି ସେୟା ପଢିକି ଦେଖାଅ ଯେ ତମ ସ୍ୱପ୍ନ ପୂରଣ କଲ। ଜାଣିବେ ନା ଯାହା ହେଲେ ଜାଣିପାରିବେ ନା ଯେମିତି ବି ହେଲେ ପଢୁଛ ବୋଲି, ଜାଣିଥିବେ।
ରହୁନି।
ହୁଁ, ଭଲ ଭଲ।
ଭାଇ ଭଉଣୀ ତ କଥା ହବୁ ତାଙ୍କ ମାନଙ୍କ ପାଇଁ ବି ବହୁତ
ତାଙ୍କୁ ପୁଅ ଝିଅ ବି କଥା ହୁଅନ୍ତିନି?
ମାନେ ବି
ତାଙ୍କ ପୁଅ ଝିଅ ମାନେ କଥା ହୁଅନ୍ତିନି? ହୁଁ, ହ୍ୟାଲୋ?
ହଁ ହଁ।
ହିଁ ଖରାପ।
ହୁଁ। ଛୁଆ ମାନେ କୋଉଠୁ ଶିଖିବେ। ହଁ ଜଣେ ପସେଇଲେ ଆଉ କଣ? ହଁ, ହଁ।
ଭଲ ଭଲ। ଆଉ ମୁଁ ଆଉଥରେ ଫୋନ କରୁଛି ହେଲା। ହଁ ହଁ।